ହ୍ୟାଲୋ ହଁ ଭଏସ୍‌ ଶୁଣାଉଚି ତ ଆପଣଙ୍କୁ?
ଆଜ୍ଞା ଆଜ୍ଞା ମୋ ଭଏସ୍‌ ଆପଣଙ୍କୁ ଶୁଣା ହୋଉଚି ତ?
ଓଁ ହଁ ଆପଣଙ୍କ ଭଏସ୍‌ ମତେ ଶୁଣା ହଉଚି ପୁରା।
ଆଜ୍ଞା କୁହନ୍ତୁ ଏବେ କଣ କହିବେ? ନମସ୍କାର ଜୟ ଜଗନ୍ନାଥ। ଶୁଭ ସକାଳ। ଶୁଭ ସକାଳ ସରି କହିଦେଲି ସବୁ ଶୁଭ ସନ୍ଧ୍ୟା ନା ନା ଶୁଭ ସନ୍ଧ୍ୟା।
ଆଠଟା ପରେ ହବବା।
ଆଁ ଆଜ୍ଞା ଶୁଭ ସନ୍ଧ୍ୟା ହିଁ ଚାଲି ଅଛି ଏବେ। ହ ମୁଁ
ହଁ।
ଲଗେଇଥିଲେ ଗୋଟେ ଷ୍ଟୋରି ଟେ ସେଇଟାକ ଶୋ କରୁନି ମୁଁ ବୁଝିପାରୁନି।
ଆଚ୍ଛା ଆପଣ ଷ୍ଟୋରି ଲଗେଇଥିଲେ?
ଆଜ୍ଞା ସେ ତ ଶୋ କରୁନି କଣ ମୁଁ ଲଗେଇଥିଲି କିନ୍ତୁ। ଯୋଉ ଫଟୋଟେ କଲେଜରେ ଉଠେଇଥିଲେ ସେଇ ଫଟୋଟେ ଏ ମହାବିଦ୍ୟାଳୟ ଯୋଉ ଉଠେଇଥିଲେ ସେଇ ଫଟୋଟି ହିଁ ରଖିଥିଲି କିନ୍ତୁ। ଦେଖିଲା ବେଳକୁ ବେକାର ଫଟୋ ଗୁଡା ବୋହୁତ ସାରା ମୋ ଫୋନ ରେ ସେଇ ଯୋଉ ଟିଚର ମାନଙ୍କର ଦେଖିଲେ ନିଜ ଫଟୋ ପାଉନି।
ଟିଚର ମାନଙ୍କର ଓହୋ ଏବେ ଯୋ ଫୋରୱଲ ଗଲା।
ଆଜ୍ଞା ଆଜ୍ଞା। ଆପଣ ସବୁ କିଛି ଦଉଛନ୍ତି ଆଉ ମାନେ ମୁଁ ବୁଝିପାରୁନି ଆପଣ ମତେ ଗୋଟେ କଥା ଆଜ୍ଞା ମତେ ଆପଣ ଗୋଟେ କଥା ବୁଝେଇ ପାରିବେ? କି ଆକଚୁଆଲି ମାନେ ଯୋଉ ଏ ଆମର ଯେତିକି ବି ସବୁ ମେଲ୍ସ ରହିଛନ୍ତି ବୁଝିପାରୁଛନ୍ତି ତ ଆପଣ? ପୁଅମାନେ, ସେମାନେ ଆକ୍ଚୁଆଲି ଚାହାନ୍ତି କଣ? କଣ ଚାହାନ୍ତି ସେମାନେ?
ଏଇଟା ମୁଁ କେମିତି ଜାଣିଲି। ମୁଁ ବି ତ ଗୋଟିଏ ଫିମେଲ ହିଁ ନା।
କିନ୍ତୁ ଆପଣ ଯଦି ଜାଣିଥିବେ ମତେ ଟିକେ କହୁନାହାନ୍ତି। କାରଣ ମୁଁ ତ ଜାଣିପାରୁନି ସେମାନଙ୍କୁ ସେମାନେ ଚାହୁଁଛନ୍ତି କଣ? ମାନେ ମୁଁ ବୁଝିପାରୁନି।
କଣ ହେଲା କି ଆପଣଙ୍କ ସହିତ ଏମିତି? ଆପଣ ଏଭଳି ଭାବେରେ ଗୋଟେ ପଚାରି ଦେଲେ ମ
ନାଇଁ ମୋ ସହିତ ତ ସେମିତି କିଛି ହେଇଛି। କିନ୍ତୁ ମାନେ ମୁଁ ବୁଝିବାକୁ ଚାହୁଁଛି ମାନେ ସେମାନେ ଆକ୍ଚୁଆଲି ଯାହା ଦେଖାନ୍ତି ସେ ସେଇଆ ନା ମାନେ ମୁଁ ବୁଝିପାରୁନି କଣ? ଯଦି ଚାହୁଁଛ ସେଇଆ ତାହେଲେ ତ ମୁହଁରେ କହିବ। ଆଉ ଏମିତି ଟିକେ ହିଣ୍ଟ୍ ଦେଇକି ରହିଯିବ। ଆଉ ସେମିତି ହେଲେ ଆମ୍-ଆମର ବି ହୃଦୟ ଅଛି ତ ଆମର ବି ହୃଦୟ ଭାଙ୍ଗିଯାଇ ପାରେ। ତ ସେମାନେ କଣ ସେଇଟା ବୁଝୁନାହାନ୍ତି ନା କଣ ମୁଁ ବୁଝିପାରୁନି।
ଗୋଟାଏ ମିନିଟ୍ ଆପଣ ଫାଷ୍ଟରୁ ଟି ଫାଷ୍ଟରୁ ଟିକେ କୁହନ୍ତୁ।
ମୁଁ କହିଲି କି ଯଦି ଛାଡିବାର ଅଛି ପ୍ରଥମରୁ ଛାଡିଦେବ। ବୁଝିଲେ କିି? ହାଲୋ।
ମୁଁ ଏଇଟା ବୁଝିପାରୁଛି ଆପଣଙ୍କ ସହିତ ନିହାତି କିଛି ଗୋଟେ ଅନ୍ୟାୟ ହେଇଛି।
ନାଇଁ ମତେ ଅନ୍ୟାୟ ଭଳିଆ ଲାଗୁନି। ମାନେ ମତେ ଟିକେ ଦୁଃଖ ଲାଗୁଛି କହିବାକୁ ଗଲେ ଆଉ।
ଆଜ୍ଞା ଆଜ୍ଞା ମୁଁ ଏଇ ଜିନିଷର ସନ୍ଦେହ କରିକି ଆପଣଙ୍କୁ ପ୍ରଥମରୁ ଚେତାବନୀ ଦେଇଥିଲି। କିନ୍ତୁ ବୋଧେ ଆପଣ ମୋ କଥା କେବେ ଶୁଣି ହିଁ ପାରିଲେନି।
କଣ ଦେଇଥିଲେ ଚେତାବନୀ ଆପଣ?
ଆ କି ଯାହା କହିବାର ଅଛି ସେଇଆ ମୁହେଁ ମୁହେଁ କରିଦିଅନ୍ତୁ ନହଲେ ଏଇଭଳିଆ ଲୋକମାନଙ୍କଠୁ ଦୂରରେ ରୁହନ୍ତୁ।
ପରେ ନାମ ନେବେ ଏଇ କଥା ତ।
ହଁ ଆପଣ ଯାହା ବୁଝିଲେ ସେଇ ଜିନିଷକୁୁ ମୁଁ ହୃଦୟ ଗମନ ଆପଣ ବି କରିପାରୁଥିବେ ମୁଁ ବି କରିପାରୁଛି।
କିନ୍ତୁ ମୁଁ ବୁଝି ପାରୁନାହିଁ ତାଙ୍କର ଠିକ୍ ଇଣ୍ଟେନସନ୍ସ।
କାଇଁ?
କାରଣ ସେ ଗୋଟିଏ ମୁଁ ନାଇଁ କଥା ହଉଛନ୍ତି ଯେ, କିନ୍ତୁ ସେ ଗୋଟିଏ ମୁହୂର୍ତ୍ତରେ ଏକ ପ୍ରକାର ହେଇଯାଉଛନ୍ତି ଅନ୍ୟ ଏକ ମୁହୂର୍ ର୍ତ୍ତରେ ଆଉ ଏକ ପ୍ରକାର ହେଇଯାଉଛନ୍ତି। ମାନେ ମୁଁ ତାଙ୍କୁ ଚିହ୍ନି ପାରୁନି।
କହୁ ଅଛି ସିଏ ନିଜେ ବି କନଫ୍ୟୁଜ ଅଛନ୍ତି। ଆପଣଙ୍କୁ ବି କନଫ୍ୟୁଜ କରୁଛନ୍ତି। ସିଏ କେବଳ
ଆଜି ଯେମିତି ଆମର ଯେତେବେଳେ ବାର୍ତ୍ତାଳାପ ଚାଲିଥିଲା ସେ କହିଲେ ମାନେ ମୁଁ କହିପାରୁନି କାରଣ ଏଇଥିରେ କହିଲେ ଯେହେତୁ ଟିକେ ରିକ୍ସ ଅଛି। ତେଣୁ ମୁଁ କହିପାରୁନାହିଁ, କିନ୍ତୁ ମୁଁ କହିବାକୁ ଚାହୁଁ ଛି କିନ୍ତୁ କହିପାରୁନାହିଁ। ମତେ ଡର ଲାଗୁଛି କାରଣ ମୁଁ ସେଇ ଜିନିଷରୁ ବାହାରି ସାରିଛି। ହଁ ମୁଁ ବାହାରି ସାରି ଛି ପୁରା। କାରଣ ଏବେ ମତେ ସେଇ ଜିନିଷ କହିଲେ ବି ମୁଁ ମନା ହିଁ କରିବି ବୁଝିପାରିଲେ?
ଏଇଟା ତ କହିବା ତ୍ର କଥା ମାତ୍ର ଆପଣ ଯଦି ସେହି ଲୋକଙ୍କୁ ପୁଣି ଦେଖିବେ ତାହେଲେ
କହିବା କଥା ନୁହଁ ଏଇଟା ମୁଁ ସତେରେ ବହୁତ ରିଏଲାଇଜ କରିସାରିଲଣି। କାଇଁ କହିଲେ ମୁଁ ମୁଭ୍ ଅନ୍ ପେସଟା ବହୁତ୍ ଦିନରୁ ଚାଲି ଆସୁଛି। ତେଣୁ ମୁଁ କରି ସାରିଲିଣି, ଆକ୍ଚୁଆଲି କାରଣ ମତେ କିଛି ଫିଲ୍ ହଉନି ସିଏ। ଯାହା ସହିତ ରହିଲେ ବି ବୁଝିପାରିଲେ।
ହା।
କିନ୍ତୁ ମୋ ସହିଙ୍ଗ ଯଦି ସେମିତି କଥା ହେଇଯାଉଛନ୍ତି ତାହେଲେ ମୁଁ ଭାବିବାକୁ ପୁଣି ବାଧ୍ୟ ହେଇଯାଉଛି ସେଇଟା କେବଳ ତାଙ୍କ ତାଙ୍କ ପାଇଁ ନୁହଁ। ଯୋଉ ବି ଯୋଉ ବି ଯିଏ ବି ଏମିତି କଥା ହଉଛି ମତେ ସେ ଲାଗୁଛି, କି ଆଉ ମୁଁ ଯଦି ପୁଣି ଥରେ ବି ବିସ୍ଵାସ କରିବି ତାହେଲେ ମୁଁ ଫସି ନଯାଏ ଯେମିତି।
ବୁଝିପାରୁଛି ବୁଝିପାରୁଛି।
ତ ମୁଁ କଣ କରିବି ଆପଣ କୁହନ୍ତୁ?
ମୁ କ ଏବେ କି ଆପଣ ସେ ମଣିଷ ଠାରୁ ଟିକେ ଦୂରରେ ରୁହନ୍ତୁ। ଅଲଗା ମାନଙ୍କ ଉପରେ ଟିକେ ଅଧିକ ଧ୍ୟାନ ଦିଅନ୍ତୁ।
ଆଜ୍ଞା ଆଜ୍ଞା। ମୋର ଯୋଉ ଫଟୋ ଗୁଡ଼ାକ ଆପଣ ଛାଡି ନଥିଲେ କି?
ହୁଁ ହୁ
ତାକୁ ଥରେ ଆଉ ଥରେ ପୁଣି ଛାଡିଦେବେ। ଯେହେତୁ ମୁଁ କ୍ଲିୟର ଚାର୍ଟ ଟା ମାରି ଦେଇଥିଲି ତେଣୁ ସେ ସବୁ। ଫଟୋ ଗୁଡା କଟି। କଟିଯାଇଛି ସେଇଥିପାଇବେଧେ ଷ୍ଟୋରିଟା ଅପଲୋଡ ହେଲାନଣି। କାରଣ ସେଇଟ ମୁ ଡ୍ରାଫଟ ରେ ରଖଥିଲି ଛାଡ଼ିଦେଲି। ଆଉ ସେଇଟା ଏବେ ଗାଏବ ହେଇାଇଛି ସେ ଇସଟେରିଟା। ଯଦି ଆପଣ ମତେ ଦୟାକରି ସେ। ପଫଟ ଗୁଡାକ ଛାଡି ଦିଅନ୍ତି। ତାହେଲେ ମୁଁ ଗୋଟେ ଷ୍ଟୋରିଟେ ଦେଇ ପାରନ୍ତି ଆଜି।
ନିଶ୍ଚିନ୍ତ ମୁଁ ନିଶ୍ଚିନ୍ତ ମୁଁ ଏବେ ପୁଣି ଏଚ ଡିରେ କରିକି ଛାଡି ଦଉଛି। କିନ୍ତୁ ମାତ୍ର ଆପଣ ଗୋଟେ ସେଇ ଯୋଉ ଝିଅ କଥା କହିଥିଲେ କଣ ତା ନାମ ନିକିତା ନା କଣ।
ନିକିତା କୋଉ ନିକିତା କିଏ ନିକିତା?
କିଏ ତେ ତ କହ ଗୋଟେ ତାଙ୍କ ନା ମନେ ପଡୁ ନାହିଁ ମୁ ସେ। ଆପଣ ଗୋଟେ ସାନ ଯିଏ। ଆପଣ ଯ କହୁଥିଲେ ସେ ଏବେଇ ଗ୍ରୁପ ରେ ଅଛନ୍ତି।
ଆଜ୍ଞା ଆଜ୍ଞା ହଁ ନା।
ତମ ନାଁ କଣ?
ଉଁ ନାଇଁ ନାଇଁ ତାଙ୍କ ନାଁ ଏବେ କହିହବ ନାହିଁ। ଆ ମୁଁ କରୁଛି ଦେଖୁନାହାନ୍ତି ଉ ଦେଖନ୍ତୁ ଯୋଗାଯୋଗରେ ମୁଁ କହିଛି। ତାଙ୍କ ନାଁ କଣ ଏଇଆା କି ଦେଖିଲେ ଟିକେ? ହଁ
ସେ ପର୍ଯ୍ୟନ୍ତ ମୁଁ ଆପଣଙ୍କର ସବୁ ଭଲ ଭଲ ଫଟୋ ଗୁଡା ସିଲେକ୍ଟ କରିଛି।
ଏ
ସୁ
କି
ନା ନା ନା ନା ୟେ ନୁହେଁ।
ଆଜ୍ଞା। ତାହେଲେ କିଏ?
ଆଉ ଜଣେ ଝିଅ ଖଣ୍ଡେ। ଯିଏ ଆପଣଙ୍କର ପରମିତ୍ର। ତାଙ୍କର ପରମ ମିତ୍ର। ହଁ ଠିକ ଠିକ! ଠିକ ଠିକ। ବୁଝିପାରଲିି ବୁଝିପାରଲିି।
ଆଜ୍ଞା ଆଜ୍ଞା। ହଁ ହଁ କହୁନାହାନ୍ତି।
ସେଆ କହିବାକୁ ଚାହୁଁଛି କି ସେ-
ହଁ
ହଁ ସେି ଆପଣ ସାନ ଯୋଉ ସେ ଥିଲେ। ସିଏ କଣ ଆପଣଙ୍କ ପରମ ମିତ୍ରଙ୍କ ସହିତ ପୁଣି ମିତ୍ରତା ସ୍ଥାପନ କରିସାରିଲେ।
ନାଇଁ ନାଇଁ।
ଆଚ୍ଛା। ମତେ କାହିଁକି ନା ଲାଗିଲା, ବୋଧେ ଆପଣ ସେଇଥିପାଇଁ ଟିକେ ଏମିତି କହିଲେ ଆପଣଙ୍କ ମନ ଦୁଃଖ ଅଛି।
ନା ଯେ କିନ୍ତୁ ଅନ୍ୟ ଏକ କାରଣ ପାଇଁ ଦୁଃଖ ବହୁତ ଲାଗୁଛି ମାନେ। ମାନେ ମୁଁ କହିପାରୁନି ସେ କଥାଟା। କିନ୍ତୁ ନିଶ୍ଚିନ୍ତ ମୁଁ ଆପଣ କାଲି କାଲି ଆମର ମହାବିଦ୍ୟାଳୟରେ ଅଛି କି ପ୍ରାକ୍ଟିକାଲ
କାଲି ପ୍ରାକ୍ଟିକାଲ ଅଛି କି ନିହାତି କହିପାରିବେନି କିନ୍ତୁ ଆପଣ କାଲି କଲେଜ ଯିବେ କି
ଆଜ୍ଞା ଆପଣ? ଆପଣେ ଯିବେନି କି
ହଁ ହଁ ମୁଁ ବି ଯିବି ଆପଣ ଯଦି ଯିବେ ନିହାତି ମୁଁ ବି ଯିବି
ଆଜ୍ଞା! ନିଶ୍ଚିନ୍ତ ଭାବରେ ମୁଁ ମଧ୍ୟ ଗମନ କରିବି। ଯେହେତୁ ଯିବାକୁ ତ ପଡିବ ହିଁ ନଗଲେ ଆଉ ଥୋଡ଼ି କଥା ହେଇପାରିବା।
ତଥାପି ମୁଁ ଟାଇମ ଟେବଲ ଟି ଦେଖି ଦଉଛି କାଲି କେତେଟା ରୁ କେତେଟା ଆମକୁ କ୍ଲାସ କରିବାକୁ ପଡିବ। ଆପଣ ତ ପଧେ ଆରମ୍ଭରୁ କିଛି କ୍ଲାସ କରିନାହାନ୍ତି। ନାଁ କରିଛନ୍ତି ଜ୍ଞା! ମୁଁ ଏଇଟା ବୁଝିପାରୁଛି। ଆପଣ ଗୋଟେ ମଧ୍ୟ କ୍ଲାସ କରିନାହାନ୍ତି।
କାଲି ପରା ଅଛି ପ୍ରାକ୍ଟିକାଲ ସାଢେ ଦଶଟା ପଇଁଚାଳିଶ ଯାଏଁ।
ଛି ତାଁହେଲେ କେତେଟାରୁ ଆରମ୍ଭ ହଉଛି ପ୍ରାକ୍ଟିକାଲ
ନଅଟା ପନ୍ଦରରୁ ଦଶଟା ପଇଁଚାଳିଶ ସେଇ ଯୋଉ ପୁରୁଣା ରୁଟିନ ଟା ମୁଁ ଦେଖୁଛି କିନ୍ତୁ ଆଉ କାଲି ଅ ସେ କିଆ ଇଁ ସତରେ ସେଇଟା ମୁଁ କହିପାରିବିନି
ପୁରୁଣା ରୁଟିନ ମୁଁ ଆପଣଙ୍କୁ ନୂଆ ରୁଟିନ ଟା ପଠେଇ ଦଉଛି ଆପଣ
ହଁ ଉ ମଙ୍ଗ ସୋମ ମଙ୍ଗଳ ଆଉ ଆମର ଶନିବାର ଦିନ ଅଛି। ତାପରେ କ୍ଲାସ ଅଛି ବୋଧେ ସାଢେ ଏଗାରଟାରେ ମାଇନର କ୍ଲାସ ଅଛି ତାପରେ ବାରଟାରେ କଣ ପିପି କଣ? ପିପି କଣ କି ଆଜ୍ଞା? ଆ ଟା ଏ ପି ସେଭେନ୍
ପି ଟି ଏମ୍ ଓହୋ ଏଇଟ୍ ସିକ୍ସ ଭେ
ଆଁ
ପେପର୍ସ ଦେ। ପେପର ସେଭେନ୍। କାଲି କୋଉ ବାର? ସୋମବାର ଗଲି ନା ଫାଷ୍ଟ ଅଛି ସାଢେ ଆଠଟା--ରେ ଦି ତି ମ୍ୟାମ୍ ଙ୍କର ଅଛି। ସୋମବାର ଦିନ ସାଢେ ଆଠଟାରେ ଦୀପ୍ତି ମ୍ୟାମ୍ ଙ୍କ
ଆଜ୍ଞା! ଆଜ୍ଞା! ଆଜ୍ଞା! ଆପଣ ପରେ ଟିକେ ଆୟା ପର ଯୋଗ ଯଗରେ କହିବେ ତ ଯାହା କହିବାର ଅଛି। ହାଲୋ
ହୁଁ ଆଟିକାଲି ଯେଉ ମେମ୍ ଙ୍କର ଅଛି।